ସେ ହଁ କହ
ଆରେ ଜଗନ୍ନାଥ ମନ୍ଦିରରେ ଫୋନ କରିଥିଲେ ଭାଇନା
ହଁ
ତାଙ୍କର ବଳିଛି ଡାଲମା ଆଉ ଖ୍ିରି ବଳିଛି ଆଣିଲେ ଖାଇବେ କିି
କ୍ଷୀରିଟା ନେଇ ଆସୁନାହାନ୍ତି
ଏଁ ଯାହା କୁହୁ କ୍ଷୀଟା ଗୋଟେେଙ୍ଗା୍ଷୀଇଛି ମାନେ ବଢିଆ ମସ୍ତ କ୍ଷୀଇଛି ଆ ତା ସାଙ୍ଗରେ ଡାଲମା ବାା ବଡିିଆ ଡାଲମା ଯାହା
ଆଦ ନ କାଲି ଖାଇଦବା
ହଁ ସେୟା କରୁଛି ନେଇଆସିିକ ଡାଲମା ଖ୍ଷୀରି ଆଉ ଯଦି ଖଟା ଫଟା କଣଥିବ ନେଇଆସୁଛି ଭାତ ଭାତ ଥିବ ନେଇଆସୁଛି ଯାଇକି ଆଉ ଭାଇନ ଡାକିଲେଣି ନିର ଆସ ନେଇି ଯଅ ଆପଣଙ୍କୁ କିରି ଭଲ ଲାଗେ
ହଁ କ୍ଷୀରି ଖାଇବା ଭଲ ଲାଗେ
ଆଜି ପୁରା ଶୀତଳ ସତିଶ ଥିଲା ନା ସେ ଯେଉଁ ଇଏ ଶିବ ବିବାହ ହେଉଥିଲା ତ ଖାଇବା ସବୁ ମନ୍ଦିର ରହୁଥିଲା ତେଣୁକରି ସେ ମନ୍ଦିର ଡିଭାଇଡ଼୍ ହେଇଗଲେ ମାନେ ଅଲଗା ଅଲଗା ସବୁ ହେଲେ ତେଣୁ କରି ଖାଇବା ଗୁଡ଼ା କିଛି ବଳି ପଡ଼ିଛି ଆଉ
ହଁ ହଁ
ହଁ ଆଉ ବାବୁ ଜଦ ଦଉଦିନି ଆସିିବ ଆ ଆସିଲା ପରେ ଖାଇବା ସମଙ୍ଗସ୍ତ ନହେଲେ ମିଶି ମିଶିବି ଆଉ
ଏକା ଯିବ?
ହଁ ଏକା ଜବି ଆଉ କେତେ ବାଟ ପାଖ ବାଟ ତ ଆଉ।
ନହେଲେ କାହାକୁ ଡାକିକି ନେଇକି ଯାଉନୁ?
ନା ନା ଏକାଠିଆ ପଳେବୁ କେତେ ବାଟ ଇଏତ ପାଖ ବାଟ ଆଉ ନେଇ ଆସିବି ଡ୍ରମର ପୁରୀ ନେଇ ଆସିବି ସମସ୍ତେ ଏଠି ବାଣ୍ଟି ଦେେଲେ ନହେଲେ ଆମ ଘରେ ଖାଇଦେଲେ ହବ ଆଉ।
ହଁ ଖ୍ଷିରି ଟା ବାଣ୍ଟି ହବନି।
ଖିରଟା ଆଣି କି ସାଙ୍ଗସାଙ୍ଗ ଖାଇଦେଲେ ଭଲ। ମାନେ ଗରମ ଦିନ ତ ଏ କାଳେ ଖଟା ହେଇଯିବ ଆମ୍ବଳା ହେଇଯିବ ଏଇଟା ଆସୁନି ହଁ ଫ୍ରିଜରେେ ରହିଲେ ରହିଯିବ ହଁ ଫ୍ରିଜରେେ ରଖିଲେ ରହିଯିବ। ହୁଁ ଆଚ୍ଛା ଆଚ୍ଛା ସେ ଯେଉଁ କହୁଥିଲେ ଯେଉଁ ତାଙ୍କର ବଡ଼ ଭଉଣୀଙ୍କର ଯେଉଁ ଘର ନିଆଁ ଲାଗିଲା କହୁଥିଲେ ସେ ତାାକୁ କିଏ ପଇସା ପତ୍ର ତାଙ୍କର ଗଭର୍ଣ୍ଣମେଣ୍ଟ ତରଫରୁ ମିଳିଲା ନା ସେମିତି କିଛି ହେଲାନି।
ନା କାହିଁ ସଆ ମଟ ଥର ମଳିଲା ନାାଇଁ ତାପରେ ସେ ଘର ଟା ଭାଙ୍ଗିଦେଲେ ଆଉ ତା ଘର ଟା ବଞ୍ଚିଗଲା ଆଟୁ ମାନେ କେତେ କ ମାନେ ମାନେ ଗଡରେଜ ରୁ ଲାଗିକି ସେ କାନ୍ଥୁରୁ ଯାଇଛି ସେ ୁ ପଡିକି କାଠ କାଠ ସବୁ ଲାଗିଲଣି। ମାନେ ମୋ ଭଉଣୀ କି ଲୁଚେଇ ଆଁ
ହଁ ହଁ କୁହନ୍ତୁ।
ମୋ ଭଉଣୀ କି ଲୁଚେଇକି ସେ ପାଣି ବସେଇଥିଲେ ସବୁଦିନ ଏଇଆ କରନ୍ତି କି ଜାଣିପାରେନି ଏ ବିଲ୍ କିନ୍ତୁ ଅଧିକା ଦେବେ ବୋଲେ ସେଇଥିପାଇଁ ପଡ଼େନିଁ ସେ ବିଲ ପୁଣି ବହୁତ ଜାଣିଦେଲେ ୟା ଭାଗରେ ପଡ଼ିବ ତେଣୁକରି ଏମିତି ହେଲା କମତି ଲାଗିଲା କମିଦଲା କହିଲା କରେଣ୍ଟ ଲାଗିଲା ଏଠୁ ଦେଖିଲା ବେଳକୁ ଲୋକ ଦେଖିଲା ବେଳକୁ ଏଇଠି ବାଲ୍ଟିରୁୁ ସେ ଲାଗିକି ଗଡରେଜ ଲାଗିଯାଇଛି। ଗୋଡରେଜ ପ୍ରା ଭିତରେ ଯେତିକି ଲୁଗାପଟା ଥିଲା ପୁରା ଧୂଆଁ ହେଇଯାଇନି ସବୁ ତଲୁରି ଯାଇଛି।
ଓହୋ। ଏତେଡଥିଲା ଏଇଟା କେତେ ଦିନ ଟଳର କଥା
ଏଇଟା ଭାଇ ବର୍ଷ ତଳେ କଥା।
ତାଙ୍କର ଯୋଉ ଘର କରୁଛନ୍ତି କେତେ ବଖରା ଘର କରୁଛନ୍ତି?
ତାଙ୍କର ଦିଟା ରୁମ୍ କରିଛନ୍ତି ଡାଇନିଂ ହେ ରୋଷେଇ ଘରଟା ଲାଟ୍ରନ୍ ବାଥରୁୁମ୍। ଠାକୁର ଘର ତେ ଆଉ।
ଆଉ ତାଙ୍କ ପୁଅ ବାହାରର କରିବେ ନା ପୁଅ ପୁଅ ବାହାର କରିବେ ନା ତାଙ୍କର?
ହଁ ମୋ ବୋଉ ମୁଣ୍ଡ ବା ଦେହ ଭଲ ହଉନି ଜମାରୁ ସେ ଆଉ ଚଳି ପାରୁନି କେମିତି ତାକୁ ସିଏ ଚାହୁଁଛି ମତେ କିଏ ଅଣ୍ଡେଇ ରାନ୍ଧିକି କି ଦିଅ ନ୍ତା କି।
ହଁ ତା ପୁ ବାହାର କରଦୁ ନା
ଆଉ ଘର ନାାଇଁ କୋଉଠି ରଖିବ ସେ ଗୋଉହାଳିୀ ତାଙ୍କର ଟମ୍ବୁ ମାରିକି ରହୁଛନ୍ତି
ହୁଁ ତା ରଘର କେତେ ଦିନଆଉ ପରେ ଆ କମ୍ପ୍ଲିଟ ହବ?
ତାଙ୍କର ଟପ ଲେବଲ ହଉଥିଲା ଛାତ ପଡିବ ବୋଲିକି ପଇସା ହେଲେ ଛାତ ପକେଇବା ଆଉ।
ତାପରେ ଛାତ ପଡ଼ି ସାରିଲା ପରେ ପ୍ରବହାର କରିବ
ନାଇଁ ଘରର ଦୁନିଆ କାମ ରହିଲାଣି ବନ୍ଧ ଲାଗିବ ୱାରିଂ ହବ ତାପରେ ଯାଇକି ବନ୍ଧ ଲାଗିନି ଯାଇକି ପ୍ଲାଷ୍ଟର ହବ ଆଉ ୱାରିଙ୍ଗ ହବ ତା ଭିତରେ ତାପରେ ଯାଇନି ପ୍ଲାଷ୍ଟର ହବ। ପ୍ଲାଷ୍ଟର ହେନି ଯାଇନି କଲର ହବ କଲର ପରେ ତଳେ ଟାଇଲ ମାର ହବ
ଓହୋ। ସେ ଭାଇଉ ଭଉଣୀର ପୁଅ ଟା କଣ କରୁଛି କାମ।
କଣ ଏଇ ମେକାନିକାଲ ଗାଡି ସଜାଡୁଛି ଯାଇନି କୋଉଠି ଚରମ୍ପାରେ?
ଆଉ ତାକୁ ତ ଗୋଟେ ବ୍ୟାଙ୍କ ଚାକିରି କରିଥିଲେ ସେ ଟଙ୍କା କୋଡିଏ ହଜାର ମାନ ତ ପାଉଥିଲା ଏସି ରହୁଥିଲା ଭଲ ହଉଥିଲା ସେ କଣ ଟ୍ରାକ୍ଟର ଆମ ରେଟ୍ କୁହନ୍ତୁ କେତେ ଟଙ୍କା ପାଇବ ସେଠି ଅଧିକ ପଇସା ନା ଏଠି ଅଧିକ ପଇସା ଏଠି କମ୍ ଖଟାଣିରେ ଭଲଲ ପଇସା ମିଳଗଲା ଏ କମ ଖଟଣୀରେ ଭଲ ପଇସା ମିଳୁଥିଲା
ହଁ ହଁ
ଆଉ ସେଠ ତ କିଏ କହିଲା ଏଠି ଯ ଟ୍ରକର କେ ଦେମ ଏଠି ତ ଆରେ ଭଲ ପନ୍ଦର ହଜ ମାନେ ଯିବ ଏରେ ପଇସା ଲୋଡ କରିବା ଆସିବ ଆଉ ତମ ଭାଇର ପୁଅ କଣ ଭଲ ଭଲ ପାଇଛି କୋଉଠି ଗୋଟେ
ହଁ
ତମ ସେେ
କେୟା ଭଲ ପାଇବାଟା କଣ କ ନୂଆ କଥା ସେଟା
ହଁ ହଁ ସେ ବା ବୁଧେ ଆଉ ସେ ସେ ମତ ତ ତ ପ
ହଉ ଆଜିିକାଲି ପିଲା ପିଉଥିବେ
ହଁ ସେଆା ଆଉଛାଡା ମଦ ଖାଇଲେ ଅସୁବିଧା କଣ ସମସ୍ତେ ତ ଖାଇଲେଣି ହୁଁ ଆଉ ଯୋଉ କଣ କହୁଥିଲେ କହିଲେ ସେ ଯଉ ଆପଣଙ୍କ ଆଡ଼େ କଣ ବିରି ମୁଗ ହେଇଛି କିଛି
ହଁ
ବିରି କି ମୁଗ କଣ ହେଇଛି
କଣ
ମୁଗ କି ବିରି କଣ ହେଇଛି
ପରିବା
ମୁଗ ମୁଗ ମୁଗ କି ବିରି କଣ ହେଇଛି
ଆମ ଆଡେ ସେଉଟା ଚାଷ ହୁଏନି
ଆଉ କଣ ଚା ସବୁ
ସେଟା ଆମ ବାପ ଘର ଆଡେ ହୁଏ
ଓହୋ ବାପୁଅଟା କୋଉଡିି
ଆମର ବାପଡ଼ ଟା ଧାମନର
ଁ ପୁରା ଧାମ ନନ ଧମ ପାଖରୁ କ କ
ଧାମନଠାରୁ ତିନି କିଲୋମିଟର ଭିତରକୁ
କ ଗାନା
ଗାନ ଭାଇ ଗଡ଼ିଆ
ହଁ କି ଗଢ଼ିଆ?
ବାରଗଡିଆ।
ଆରେ ବାଇଗଡିଆ ଏମିତି କେମିତି କରୋଟନା ବାଇଗଡିଆ
ସେଇଟା ବାାଇ ନଗଲେ ପେଟ ଟା ହୁଁ। ବାାଇ ନଗଲେ ପ କଟଟା ଭୀଡ଼ଦବ ତେଣୁକରି ଲୋକମାନେ ଅଚଳ ହେଇଯିବେ ଲା ଠସ ହେଇଯିବେ
ତାଲେ ସେଥିାଇ ଗାଇ ଗୋ ଟା ଭଲାମ ନା ହଁ
ବାାଇ ନ ଗଲେ କେମିତି ଚଳିବ ସେଇଟା ତ ମେନ୍ ଜିନିଷ ସ
ଓହୋ ଆଚ୍ଛା ଆପଣଙ୍କର ସେ ଯୋଉ ଭାଇଙ୍କର ଗୋଟେ ଯୋଉ ଆପଣଙ୍କର କେତେଟା ଭାଇ
ଚାରିଟା
ଚାରିଟରେ କଣ କଣ ଭାଇ ମାନ ସବୁ କରୁଛନ୍ତି ଏବେ
ବଡ ଭାଇ ଚାଷ କାମ କରୁଛି
ହଁ ତାାତଳ ଭାଇଟା
ତା ତର ଭାଇଟା କଣ ଦୋକାନରେ କରିଥିଲା ଘରେ ବସିଛି
ଆଉ ସେ ଯୋଉ ତାଙ୍କର ବାଟା ପିଲା କେତେ ଜଣ ଥିଲେ ବା
ସେଇ ଭାଇଟା ଦିଟା ଝଅ ଗୋଟେ ଚଣ୍ଡି ଆଉ ଗୋଟେ
ହଁ ହଁ ସେଇ ସେଇ ସେଇ ଚଣ୍ଡି କଥା କହୁଥିଲି ସିଏ ଏବେ ମାନେ ଚଣ୍ଡି ମାନେ ହଉଛି ନା କମିଗଲାଣି ଯେ
ସେ ଚନ୍ତି କଥା ତା ଭାଇ ଜାଣେ ସିଏ ଜାଣେ
ଆରେ ବିଶ୍ୱାସ କରିବୁନି ସେ ଚଣ୍ଣ୍ଡୀ ଘର ସାଇଠ ଘର କି ସାମ୍ନା ଘର କି ତଳ ଘର ଉପର କୋଉଠି ଗୋଟେ ଘର ଥିଲା ତାଙ୍କ ଘରେ ଗୋଟେ ଖୁସି ବୋଲିୋଲେ ଝିଅଟ ଥିଲା ସିଏ ଯୋଉ ତାକୁ ବାଡେଇ ବାଡେଇ ପୁରା ନାଲା ପକେଇ ଦେଇଛି ପୁରା ସେ ସେ କାଳି ଝିଅଟା ସେି ପା ଏମିତି କଟି ଯାଇ ତାକୁ ନାଲା ପକେଇ ଦେଇଛି ଖଇରେ କହୁଛି ମୁଁ ପ୍ରମତକୁ ପିଦେବି ସେ ଚଣ୍ଡି ଯାଉଛିଟା
ଚଡି ଟା ଏଣ ତା ବଡ ଖଣି ପାଠାଇ ନା
ସେ କାହାକୁ ମାନେନି ବଡ ଭଉଣୀ ମାନେ ସିଏ ସେ ସମସ୍ତଙ୍କୁ ବାଡେ ଯେ କିନ୍ତୁ ସେ ଯୋଉ ଖୁସି ବୋଲି ଯାଉ ଟା ମୁୋଟା ପିଲାଟା ତ ଆଗଥରେ ବାଡିଲା ବାଡିଲା ଚୋଟି ଘୁମେଇକି ଯେ ସେ କାନ୍ଦି ପାଇଲାନି ପୁର ଏୋରେ କାନ୍ଦେୋ ମୁ ଗୋଟୋଳି ବୁ ମୁାରିଲି ନାହିଁ ଏମତି ହେଲାଉ ହଁ ଏମିତି ଆଉ ଆଉ ତାହେଲେ ସେଇ ଯୋଉ ସାନ ଭାଇ ଯୋଉ ମାନେ ବଡ ଭାଇ ତାପରେ ସାନ ଭାଇର ତାର ଯୋଉ ଝିଅଟା ନା
ସେ ଚଣ୍ଡି ଟା କଣ ଏତେ ସମସ୍ତେ ବି ବାଟୁଛି ତାକୁ କେହି ପାଟଉନାହାନ୍ତି
ବା ମାନେ କରଟେ ପିଲାଟି
ଓ ହୋ।
ହଁ ଜୁଟ କରଡେ ଶିଖିଛି। ାନେ ଯୁଡ କରଡି ଥର ଯାଇଥିଲା ହାଇଦ୍ରାବାଦ ଖେଳିବାକୁ ହ ସେଠି ପୁର ମାନେ ମାଡ ଖାଇଲା ଯେ ଖାଇଲା ଯେ ତାକୁ ଆଉ କହିଲ ନା ଖେଳିବିନି ତ ସେ ଇଏ ଗୋଟେ ଦିଟାଣ୍ଡୁ ଖେଳିଛି ଆଉ ବାଟ ହେଇଛି ସବୁ ଫ ତାକୁ ତାଠ ସିନିୟର ପିଲା ଅଛନ୍ତି ଆକୁ ପାଠେଇଦେ କହିଲେ ନା ଆମେ ଖେଳିବନି ଏଇଠି ଓଡ଼ିଶାରେ ଖେଳୁଛି ଆଉ ଚେସ୍ ଲୁଡ଼ୁ ସବୁ ଖେଳ ଜଣା ତାକୁ ଯୁଗ କରାଡି। ବଝିଲ ନା। ହୁଁ ସେ ପରା ୱାର୍ଲଡ ଚାମ୍ପିୟନ୍ ଥିଲା ମାନେ ୱାର୍ଲଡ ଚମ୍ପିୟନ୍ ଓଡ଼ିଶା ଚାମ୍ପିୟନ୍ ଥିଲା ସେ କେତେଟା ମ୍ୟାଚ୍ ଜିତିଛି କେତେଟା ହାରିଛି ଏମିତି ସବୁ ହେଇଛି ଆଉ।
ହଁ।
ଚେସ୍ ରେ ପୁରା ମାଷ୍ଟର୍ ସିଏ ପୁରା।
ଆଁ
ଚେସ୍ ଚେସ୍ ରେ ପୁରା ମାଷ୍ଟର ସିଏ। ଚେସ୍ ପ୍ରତିଯୋଗିତା ରେ ବହୁ ପ୍ରତିଯୋଗିତାରେ ହଁ ଭାଗ ନେଇଥିଲା କେତେଟା ଜାଗାରେ ଜିତିଛି ଆଉ କେତେଟା ହାରିଛି ଏମିତି ଆଉ।
ସେ ଚଣ୍ଡିର ଏତେ ବୁଦ୍ଧି ଅଛି।
ହଁ ପ୍ରବଳ ବୁଦ୍ଧି ତାର। ସେ କିନ୍ତୁ ସେଇ ଯୋଉ ଖୁସି ବୋଲି ପିଲାଟା କତିରୁ ମାଡ଼ ଖାଇକି ତାର ପୁରା ମହଁ ଫୁଲି ଯାଇଥିଲା ସେ ବାଢେଇକି ତଳେ ପକେଇଦେଲା ପୁରା ଆଉ ସେ ମୋଟା ହେଲଦି ପିଲାଟା ତ ଇଏ ପତଳା ପିଲାଟା ଆଉ ପାରିଲାନି ଆଉ ଖାଲି କଣ ଚଣ୍ଡୀ ମୁଁ ଚଣ୍ଡୀ ଏମିତି ଖାଲି କାନ୍ଦି ପକେଇଲା ଆସି। ଏମତି ଆଉ।
ମୁଣ୍ଡ ଟା ଭୁତୁଣି ଭଳିଆ କରିଛି ମୁଣ୍ଡ ଟାକୁ।
ହଁ ଭୁତୁଣି ତ ପୁରା ଭୁତୁଣି ଭଳିଆ କଣ ଭୁତୁଣୁ ଗଣା ପୁରା ଭୁତୁଣି ତ ଆଉ।
ମୁଣ୍ଡୁକୁ ଚୁଟିକି ଜମା ବାନ୍ଧୁନେଇ ଗରମ ହଉନି ଆଜ୍ଞା।
ହୁଁ ତା ନାଁ ରୂପା ହେଲା। ରୂପା ବୋଲି ଝିଅଟିଏ ମହର୍ଷି କଲେଜରେ ପାଠ ପଢ଼େ। ରୂପା ବୋଲି ଗୋଟେ ଝିଅଟିଏ ଆର୍ ଡି କଲେଜରେ ପାଠ ପଢ଼େ। ଚେହେରାଟି ତାର କାଳୀ କୁତୁରି ବୁଦ୍ଧିରେ ତାର ସରି କିଏ ଛାଡ଼ି ଯାଉଥିଲା ଦିନେ ଝଡ଼ି ବାହାରିଲା କଲେଜ ସେ ସାଇକେଲ ଚଢ଼ି ବାଟେ ଯାଉ ଯାଉା ଗୋଡ଼ ଖସି ଗଲା ମୁହଁ ମାଡିଗଲା ତଳେ ପଡ଼ି। ରୂପା ବୋଲି ରୂପା ବୋଲି ଗୋଟେ ଝିଅଟିଏ। ଏମିତି ଆଉ। ନା ରୂପା ଦେଖିଲ ବେଳକୁ ସେ ପୂରା ବିପାକ ପୂରା ଚକାଚକ୍ କଳା ପୁରା। ଏମିତି ଆଉ ହଉ ହଉ ଆଉ କଣ କରୁଛନ୍ତି ଆଉ କାମ ଦାମ ସରିଲାଣି ନା କଣ ଖାଇବା ପିଇବା।
ଆଁ
ଖାଇବା ପିଇବା କଣ ସଇଲାଣିି ଆଉ ହଉ ରଖନ୍ତୁ ମୁଁ ଯଉଛି ଶୋଇବି ଆଉ।
ଓ ହୋ